ନମସ୍କାର ନମସ୍କାର ଏଇ ଅଛି ରୁମ ରେ ଅଛି। ଆଉ ତମେ କଣ କରୁଛ?
ମୁଁ ବି ଏମିତି ରହୁଥିଲି ଏବେ ପାଠ ପଢୁଥିଲି ଆଉ ଆପଣ ମାନେ ପଢ଼ିବା ପାଇଁ ଯାଉଥିଲି ଆପଣ କଲ କଲେ କୁହନ୍ତୁ ଆଉ ଆପଣଙ୍କର ଦେହ ସବୁ କେମିତି ଅଛି ଭଲ ଅଛନ୍ତି?
ହଁ ହଁ ଦେହ ସୁସ୍ଥ ଅଛି ବହୁତ ଇଏ ଅଛି। ଆଉ ତମେ କଣ ପଢ଼ିବାକୁ ଯାଉଥିଲ କୋଉଁ ଚାପ
ଯେମିତିକି ମୁଁ ମୋର ପାଠ ପଢ଼ା ମାନେ ରୁହେ ଅନଲାଇନ ରେ ସବୁଆଡ଼େ ମାନେ ଟିକେ ଦେଖେ ଯେମିତି ତିକି ମତେ ନିୟୁଜ ପେପର ପଢ଼ିବା ପାଇଁ ଭଲ ଲାଗେ। ଆଜ୍ଞା ନିୟୁଜ ପେପର ପଢ଼ିବା ପାଇଁ ଭଲ ଲାଗେ। ସବୁ କିଛି ସମାଜର ମାନେ ଆଜିକାଲି କଣ ହୁଏ ସବୁ କି କିଛି ଭଲ ଲାଗିବା।ଆଉ ଆପଣଙ୍କୁ ମାନେ କେଉଁ ବି ଯେମିତି କିି ମତେ ସାଇରୀ ଲେଖିବାକୁ ପାଇଁ ଭଲ ଲାଗେ। କିଛି ଗପ ଲେଖିବା ପାଇଁ ଭଲ ଲାଗେ।ଗୀତ ଶୁଣିବା ପାଇଁ ଭଲ ଲାଗେ। ସବୁ କିଛି ମାନେ ମତେ ଭଲ ଲାଗେ ଆପଣଙ୍କୁ ସେମିତି ଯେମିତି କିି ଆଜିକାଲି ତ ସମୟରେ ବହୁତ ଗୁଡିଏ ମାନେ ପୂଜା ପର୍ବ ଆସିଥାଏ। କେତେ ଜଲଦି ସେ ପୂଜା ପର୍ବ ଚାଲିଯାଏ ସେଇଟା ବି ମାନେ ଆମେ ସେ କଥା ଭାବିକି ବହୁତ ମା ମାନେ ମନେ ପକାଉ ସେଇ ଅନୁଭୂତିକୁ ଆପଣଙ୍କର କିଛି ଏମିତି ଅନୁଭୂତି ଅଛି ଯେମିତି କିି କାଳୀବପୂଜା, ଦୁର୍ଗା ପୂଜା କହିଲେ ତ ମୁଁ ବହୁତ ଖୁସି ହେବି। ଆ
ହଁ ହଁ ବହୁତ ଭଲ ବହୁତ ଭଲ ଲାଗେ ଶୁଣିକି ମାନେ ସେ ସବୁ ପଢିଲେ ଇଏ ପଢିଲେ ମୁଁ ବି ଯେମିତି ତମେ କହିଲ ତମକୁ ମାନେ ଇ ଏଇ ବିଷୟ ଭଲ ଲାଗେ।ମୋତେ ବି ସେମିତି ଭାଗବତ ପଢ଼ିବାକୁ ବହୁତ ଭଲ ଲାଗେ।ଭାଗବତ ଗୀତା ଯୋଉ ଶ୍ରୀମଦ୍ ଭାଗବତ ଗୀତା ଅଛି ସେଟା ବି ବହୁତ ଭଲ ଲାଗେ।ରାମଚରିତ ମାନସ୍ ଏସବୁ ମାନେ ଯୋଉ ଧାର୍ମିକ ଗ୍ରନ୍ଥ ଆଉ ଶ୍ରୀକୃଷ୍ଣଙ୍କର ଯୋଉ ବି ଯାହା ବି ସବୁ ଯାହା ବିି ସବୁ ଅଛି ଗ୍ରନ୍ଥ ସିଏ ପଢ଼ିବାକୁ ବି ବହୁତ ମୋତେ ଭଲ ଲାଗେ। ଆଉ ତା ସହିତ ଆମର ସବୁ ବି ଆମର ଯୋଉ କୁହାଯାଏ ଯେ ସ୍ଵାଧୀନ ସ୍ୱାଧିନତା ସଂଗ୍ରାମୀ ଯୋଉମାନେ ଆମ ଦେଶ ପାଇଁ ଏତେ କାମକୁ ଏତେ କାମ କରିକି ଆଉ ଆଜି ଯାହା ପାଇଁ ଆମେ ଦେଶରେ ଭଲ ଭାବରେ ମାନେ ଆଜି ଶାନ୍ତିରେ ରହିପାରିଚି। ଯେମିତି କି ତାଙ୍କ ମଧ୍ୟରୁ କିଛି ମହାତ୍ମା ଗାନ୍ଧୀ ଆଉ ସୁଭାଷ ଚନ ବୋଷ ଭଗତ ସିଂହ, ଚନ୍ଦ୍ରଶେଖର ଆୟାଜାଦ ଏମାନଙ୍କ ବି ମାନେ ବିଷୟରେ ପଢ଼ିଲେ ଯେତେବେଳେ ଏମାନଙ୍କର ମାନେ ଜୀବନ ଅ ଇଏ ପଢ଼େ ତାଙ୍କର ଯେଉଁ ଜୀବନରେ ଅତିବାହିତ କରିଥିବା ସମୟ ପଢ଼େ। ବହୁତ ମତେ ଖୁସି ଲାଗେ। ଦେଖିକି ଯେ ଏତେ ଏତେ କମ ବୟସ ରୁ ଅନ୍ୟ ପାଇଁ ଚିନ୍ତା କରିବା ଆଉ ଇଏ କରିବା ବହୁତ ବହୁତ ମାନେ ଇଏ କରିଥାଏ। ବୁଝିପାରୁଛି। ବାପି।
ଆଜ୍ଞା, ଆଉ ଏମିତି ଯେମିତି କି ଆମର ଏପଟ ଆଡେ
ଲଙ୍କା ଗୁଣ୍ଡ ଅଛି ଭାଇ, ଆଣିବି ନା।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
ଆଚ୍ଛା ଆ
କୁହନ୍ତୁ ଆଜ୍ଞା।
ଆଉ କଣ ଆଉ କଣ କରିବାକୁ ତମକୁ ଭଲ ଲାଗେ?
ଯେମିତି କିି ଆମର ଏପଟ ଆଡେ ପର୍ବପର୍ବାଣୀ ରୁ କାଳୀ ପୂଜା ସବୁଠୁ ଦୁର୍ଗା ପୂଜା, ଦଶହରା ଦୀପାବଳି। ସବୁଠୁ ବହୁତ ବହୁତ ଭଲ ଭାବରେ ମନା ଯାଏ। ହଁ ଯେମିତି କିି ଆପଣଙ୍କର ସେପଟେ ଆଡେ ଦୀ ଦୀପାବଳି ଏମିତି କିଛି ମନା ନାହିଁ।
ହଁ ହଁ ଦୀପାବଳି ଏମିତି ବହୁତ ଭଲ ଭାବରେ ବନାଯାଏ। ଘରେ ପିଠା ପଣା ହୁଏ।ଆଉ । ନୂଆ ଡ୍ରେସ ବି ଘରେ ପିନ୍ଧା ପିନ୍ଧି କରନ୍ତି।ଆଉ ଆମେ ସାଙ୍ଗସାଥି ଯେମିତି କୁହାଯାହା ଝରା ବାଣ ଏମିତି ଫୁଟେଇଥାଉ। ବାହାରେ ଯାଇକି ଗୋଟେ ଫାଙ୍କା ଜାଗାରେ। ବହୁତ ଭଲ ଲାଗିଥାଏ। ସାଙ୍ଗସାଥି ମିଶିକି ସେତେବେଳେ ଯୋଉ ଆନନ୍ଦ ଗାଁକୁ ଗଲେ। ହଁ ଏବେ ତ ବଡ ହେଇଗଲେଣି ଏତେ ମାନେ ବାର ତୀର୍ଥରେ ଘରକୁ ଯାଇ ହେଉ ନାହିଁ। କିନ୍ତୁ ଯେତେବେଳେ ଆମେ ସେତେବେଳେ ଯେତେବେଳେ ଯୁକ୍ତ ଦୁଇ ଯୁକ୍ତ ତିନି ଚାଲୁ ଥିଲା ସେତବେଳେ ଯିଏ ବି ସବୁ ଆମେ ହଷ୍ଟେଲ ରେ ଥାଉ ଇଏ ଥାଉ ସାଙ୍ଗରେ କଥା ହେଇ ସବୁ ଘରକୁ ଯାଇ ଥାଉ। ଆଉ ଯାଇକି ସେଠି ଯୋଉ ଦୀପା ଦୀପାବଳି ଦଶହରା ସାଙ୍ଗସା ବାଇକ୍ ରେ ବୁଲାବୁଲି ଗଣେଶ ପୂଜା ବାଇକ୍ ରେ ବୁଲାବୁଲି କରିଥାଉ ଆମ ସେପଟରେ ତିକି ଭଲ ଭଲ ସ୍ଥାନ ଆଉ ଇଏ ଏମିତି ବୁଲିଥାଉ ସାଙ୍ଗସାଥି ବହୁତ ଭଲ ଲାଗେ।ତମେ ଏମିତି ତି କୋଉ ପୂଜା ପର୍ବରେ ସାଙ୍ଗମାନଙ୍କ ସହ ବୁଲାବୁଲି କର?
ଆଜ୍ଞା ଯେମିତି କି ମୁଁ ବହୁତ ମାନେ ସାଙ୍ଗସାଥି ମୋର ଏତେ ମାନେ ସାଙ୍ଗସାଥି ନାହାନ୍ତି କିନ୍ତୁ ଯେ ବି ସାଙ୍ଗସାଥି ଯେମିତି ଗୋଟାଏ ଗୋଟେ ଦି ଜଣ ଅଛନ୍ତି ମୁଁ ବହୁତ ବାଛି ବାଛି ମାନେ ମୋ ସାଙ୍ଗସାଥି କୁ କରେ। ଯାଏ ମୁଁ ଅଧିକାଂଶ ମୁଁ ମୋର ପରିବାର ସହି ତ ହିଁ ମୋ ସମୟ ବିତେଇଡବା ପାଇଁ ମତେ ବହୁତ ଭଲ ଲାଗେ। ସାଙ୍ଗସାଥି ଅପେକ୍ଷା କିନ୍ତୁ ଯେମିତି କାଳୀ ପୂଜା ମୁଁ କହିବା ପାଇଁ ଚାହୁଁଛେ ମାନେ କାଳୀ ପୂଜା ମାନେ ଆମର ଗାଁ ରେ ମାନେ ଯେମିତି ଦୀପାବଳି ଦଶହରା ସବୁ କିିଛି ପ୍ରମୁଖ କିନ୍ତୁ କା ପୂଜା ହଉଛି ମା କାଳୀ ଙ୍କର ମାନେ ପ୍ରମୁଖ ପୂଜା। ସେଇଦିନ ଯୋଉ ଦିନ ଦୀପାବଳି ସକାଳରେ ମାନେ ଆମେ ଗାଧୁଆ ପାଧୁଆ ସାରିକରି ଯେମିତି ମାନେ କାଳି ହଉଛନ୍ତି ସାହସ ଆଉ ଅଶୁଭ ଶକ୍ତିର ବିନାଶକାରୀ ସେମାନେ ତାଙ୍କୁ ପୂଜା କରାଯାଏ ସେଥିପାଇଁ ଯେମିତିକି ଓଡିଶାରେ ପଶ୍ଚିମବଙ୍ଗରେ ଆସାମରେ ପୁରାରେ ବହୁତ ଧୁମଧାମ ରେ ମାନେ କାଳୀ ପୂଜା ଆମେ ପାଳନ କରିଥାଉ ସେଇ ଦିନେ ଆଜ୍ଞା ଦୀପାବଳି ଅମବାସ୍ୟା ମାନେ ସେଇ ଦିନ ରାତିରେ ହିଁ ଆମେ ପାଳନ କରୁ ବହୁତ ମାନେ ବହୁତ ମତେ ଭଲ ଲାଗେ କିନ୍ତୁ ଯେମିତି କିି ମତେ ବାଣ ଯେମିତି ଆପଣ କହିଲେ ତାଳ ପଟା ଚୁଚୁଳିଆ ଏ ସବୁ ଯାଗାରେ ମତେ ବହୁତ ଡର ଲାଗେ ତ ମୁଁ ବିଶେଷ କରି ଦୀପାବଳି ଦିନ ମୁଁ ଅନଲି କାଳୀ ପୂଜାଙ୍କୁ ହିଁ ସକାଳୁ ଯାଇକି ଗାଧୁଆ ପାଧୁଆ ହେଇକି ମାଙ୍କ କାଳି ମାଆଙ୍କ ପାଖରେ ପୂଜା ପୂଜା କରି ଆସିକିରି ସେତିକି ହିଁ ମୁଁ ମନାଏ ଏବଂ ଘରେ ରେ ଯାହାବି ପିଠା ପଣା ହେଇଥାଏ ସେ ଯାଉ ଖାଇକି ଆନନ୍ଦରେ ମନାଏ କିନ୍ତୁ ରାତିରେ ମତେ ବହୁତ ଡର ଲାଗେ। ଦୀପାବଳି ମାନେ କହିବେନି ଯେ ମାନେ ସେଇଟା ମୋର ପସନ୍ଦ ନୁହଁ କିନ୍ତୁ ମତେ ବହୁତ ଦୀପାବଳି ରେ ବହୁତ ଡର ଲାଗେ ବାହାରକୁ ଯିବା ପାଇଁ।
ହୁଁ।
ବାଣ ଫୁଟେଇବା
ଆଛା ଆଛା ଆଛା ଆଛା ବହୁତ ଭଲ ଲାଗିଲା ତମ ଇଏ ଶୁଣିକି ସେମିତି ବି କହିବାକୁ ଚାହେଁ ଯେ ଆମେ ଭଦ୍ରକ ମାନେ ଡିଷ୍ଟ୍ରିକ୍ଟରୁ ମୁଁ ନିଜେ ମାନେ ଭଦ୍ରକ୍ ଡିଷ୍ଟିକ୍ ର ପିଲା ଆଉ ଆମ ଏପଟେ ସବୁଠାରୁ ଓଡିଶାରେ ପ୍ରସିଦ୍ଧ କାଳୀପୂଜା ଭଦ୍ରକ ଭଦ୍ରକରେ ହିଁ ହୋଇଥାଏ।ଆଉ ଆମେ ବି ସାଙ୍ଗସାଥି ମିଶିକି ସବୁ ଯାଇଥାଉ ବହୁତ ମାନେ ଦୋକାନ ବହୁତ ସାରା ଭଲ ଭଲ ଭଲ ମାନେ ଯୋଉଟା କି ଆକର୍ଷଣୀୟ ଜିନିଷ ପଡିଥାଏ। ଆମେ ବି ତାକୁ ସବୁ କିଣିକି ଆଣିଥାଉ ସାଙ୍ଗସଥି ମିଶିକି କି ଭଲ ଭଲ ଖାଦ୍ୟ ସେଠାରେ ଯେଉଁ ଥାଏ ମାନେ ଖାଇଥାଉ ବୁଲାବୁଲି କରିଥାଉ। ଏମିତି ବି ମେଜିକ ସର୍କେସ୍ ଇଏ ଯୋଉ ସବୁ ଜିନିଷ ସିଏବି ହେଇଥାଏ ସେଥିରେ ଯୋଉ ରାମ ଦୋଳି କୁହାଯାଏ।ସେ ସବୁ ହେ ଥାଏ ତାକୁ ସେଥିରେ ଆମେ ଝ ଝୁଲି ଥାଉ ବହୁତ ଭଲ ଲାଗିଥାଏ ସବୁଠାରୁ ହିଁ ପ୍ରସିଦ୍ଧ ଆମର ଏଠି କାଳୀପୂଜା ଥାଏ। କାଳୀପୂଜାରେ ହିଁ ସମସ୍ତେ ଆମେ ସାଙ୍ଗସାଥି ମିଶିକି ବୁଲାବୁଲି ଆଉ ଆମ ପରିବାର ସହିତ ବି ଆମର ମୋର ଯିଏ ଦିଦି ଅଛନ୍ତି।ଆଉ ଯିଏ ବି ଆମେ ସେ ଯାଇଥାଉ ସାଙ୍ଗ ହେଇ ବୁଲାବୁଲି ବୁଲି କରିଥାଉ।ବହୁତ ଭଲ ଲାଗିଥାଏ କାଳୀ ପୂଜାରେ।
ଆଜ୍ଞା ଯେମିତି ହଁ ଆପଣ କହିଲେ ଶୁଣିକିରି ବହୁତ ଭଲ ଲାଗିଲା ଯେ ବିଶେଷ କରି ମୁ ମୁ ଶୁଣିଛି ଭୁବନେଶ୍ଵର ବାଲେଶ୍ଵର ବ୍ରହ୍ମପୁର ସୁନ୍ଦର ପୂଜା ମଣ୍ଡପ ଏବଂ ସଜାସଜି ମାନେ ସେଇଠି ଦେଖିବାକୁ ବହୁତ ଜାଗାରେ ମିଳେ କାଳୀପୂଜାର କାଳୀପୂଜା କେବଳ ମାନେ ଗୋଟେ ଧାର୍ମିକ ପର୍ବ ନୁହେଁ ସେ ହଉଛି ମାନେ ଶକ୍ତି ଭକ୍ତି ସାହସ ନ୍ୟାୟର ପ୍ରତୀକ ଏ ଏହି ପୂଜା ପର୍ବ ମାନେ ଆମକୁ ସବୁବେଳେ ସତ୍ୟ ଏବଂ ଧର୍ମର ସବୁବେଳେ ଅସତ୍ୟ ଉପରେ ମାନେ ବିଜୟ ଲାଭ କରିବାରେ ମାନେ
ଆଛା ହୁଁ ନିହାତି ନିହାତି ନିତି ବହୁତ ଭଲ ମାଆଙ୍କ ପ୍ରତି ବି ଆମର ରହିବା ଦରକାର ଭକ୍ତି ଭାବ ରହିବା ଦରକାର। ଆଉ ଆମେ ବି ଆଗକୁ ଯିବା ପାଇଁ ଛି ମାଆଙ୍କର ଆଶୀର୍ବାଦ ବି ରହିବା ଦରକାର ଯଦି ମାଆଙ୍କ ଆଶୀର୍ବାଦ ଯଦି ବିନା ଆମେ ଯାଉଛନ୍ତି କୋଉଠି ନା କୋଉଠି ଆମେ ରହିଯାଇ ପାରିବାର ସମ୍ଭାବନା ଅଛି। ଆଉ ଏମିତି ବି ବହୁତ ସାରା ଜିନିଷ ଯୋଉ ଅ ଅଛି ଯୋଉଟା କିି ଇଏ କରିଥାଏ ଆମକୁ ବହୁତ ଆଗକୁ ନେଇକି ପ୍ରେରଣା ଦେଇଥାଏ ଆମେ ବି ଆମ ଜୀବନରେ ଆଜିକା ସମୟରେ ତ ବହୁତ ସାରା ଅସୁବିଧା ଆସୁଛି ଆଜିକା ସମାଜ ଅଲଗା ମାନେ ଆଗ ପରି ଆଉ ନାହିଁ ଅଲଗା ହେଇଗଲାଣି ଏମିତି ସବୁ ହେଇଛି ଆଉ। ଆଉ ତମର ଏବେ ମାନେ ମାର୍କେଟ କୁଆଡେ ଆଉ ଯିବାର ନାହିଁ? ନା ଏମିତି ଘ୍ ରୁମ ରେ ରହିବ?
ଆଜ୍ଞା ଆଉ ମୋର ତ ସେମିତି କିଛି ମାର୍କେଟ ଯିବାର ନାହିଁ। କିନ୍ତୁ ଏମିତି ହିଁ ଆଜି ଯେମିତି ପାଠ ପଢା ମୁଁ ଏପର୍ଯ୍ୟନ୍ତ କିଛି ବି ମାନେ ଏ ପର୍ଯ୍ୟନ୍ତ କରେନି ଏବେ ମୁଁ ମାନେ ପା ପାଠ ପଢା କରିବି ଟିକେ ପଢା ପଢି କଲେ କାରଣ ଆଗକୁ ଯେମିତି ପରୀକ୍ଷା ଅଛି। ପର ହେକିନି ଭଲରେ ଯାଉ ସେମିତି ମାନେ ମୁଁ ବହୁତ ଭଗବାନଙ୍କୁ ପ୍ରା ପ୍ରଥନା କରୁଛି। ତାପରେ ପୂର୍ବ ମାନେ ଆଘ ମାସରେ ମୁଁ ଘରକୁ ବି ଯାଏ ମାଆଙ୍କୁ ମାନେ ଦର୍ଶନ ବି କରିବି। ଆପଣଙ୍କୁ କହିଥିଲି ବି କି ମୁଁ ଜଗନ୍ନାଥଙ୍କ ଦର୍ଶନ କରିବା
ହଁ ହଁ ହଁ। ବହୁତ ଭଲ, ବହୁତ ଭଲ, ଦର୍ଶନ କରିକି ଆସନ୍ତୁ। ଜଗାଙ୍କର ଇଚ୍ଛାରେ ତ କିଛି ହୋଇନଥାଏ, ମୁଁ ବି ଯାଇଛି ସେଠିକାର ମୁଁ ମୋର ବି ଯିବାର ଅଛି ପୁରୀ ରଥଯାତ୍ରାରେ ଆମର ତ ସଂଗଠନ ତରଫରୁ ଯାଆନ୍ତି, ଏ ଏଥର ମୋର ଟିକେ ସମୟ ଅଭାବ ମୋର ବି କିଛି ପରୀକ୍ଷା ଅଛି। ସେଥିପାଇଁ ଆମର ବି ଆଉ ଜଣେ ବାବା ରୁହନ୍ତି ସେଠିବି ଆମର ସେଠି ଆଶ୍ରମ ଅଛି ଗୋଟେ। ସେଠି ଆମ ବାବା ଜଣେ ରୁହନ୍ତି ମୁଁ ତାଙ୍କ ପାଖକୁ ପଳେଇ ଯାଏ, ତାଙ୍କର ରୁମ ଅଛି, ସେଠି ମାନେ ରୁହେ ବ ଯେ ଯେତେବେଳେ ଜଗନ୍ନାଥଙ୍କ ରଥ ମାନେ ଗଡ଼େ ସେତେବେଳେ ଆସିକି ରଥ ଟାଣେ ପୁଣି ରାତି ସେଥିରେ ରୁହେ ପୁଣି ସକାଳେ ପଳେଇ ଆସେ, ସମୟ ଟିକେ ଅଭାବରୁ ଆଉ ଯଦି ବି ସମୟ ହୁଏ ତାହେଲେ ଆମେ ସଂଗଠନ ତରଫ ଫୁରୁ ମୁଁ ଯୋଉ କହୁଥିଲି ଆମ ସଂଗଠନ ତରଫରୁ ଯାଏ ସେଠି ଦର୍ଶନ କରିକି ଇଏ କରିକି ଆସି ଏମିତି କରେ। ବହୁତ ଭଲ ଲାଗେ ସେ ସବୁ ଦେଖିକି ଇଏ କରିକି।
ଆଜ୍ଞା ଆଜ୍ଞା।
ଆପଣ ରଥ ଟାଣିଛନ୍ତି ରଥ ଆଜ୍ଞା ଆଜ୍ଞା ବହୁତ। ବହୁତ ଭଲ ରଥ ଟାଣିଛନ୍ତି କେବେ?
ଆଜ୍ଞା ମୁଁ ଯେମିତି ଛଅ କି ସାତ ବର୍ଷ ପୂର୍ବରୁ କାରଣ ଏବେ ବହୁତ ସମସ୍ତେ ଜାଣିବା ମାନେ ଯେତେବେଳେ ଜାଣିଲେ ବହୁତ ଭିଡ ଏବେ ହଉଛି ତ ଏବେ କେମିତି ହବ ମୁଁ ବି ମାନେ ଏ ପର୍ଯ୍ୟନ୍ତ ଜାଣିନି। କିନ୍ତୁ ମୁଁ ପ୍ରାୟ ଦି ତିନି ବର୍ଷ ତ୍ ସ ଏ ସବୁ ବର୍ଷ ମୁଁ ରଥ କୁ ଯାଏ କାରଣ ଆମ ଘର ମାନେ ପୁ ଏମିତି ସେପଡ଼ାଡେ ତ ମୁଁ ସବୁ ବର୍ଷ ଯାଏ ଜଗା ଦର୍ଶନ କରେ, ଯଦି ରଥ ଯାତ୍ରାରେ ଯାଏନି ତେଳେ ମୁଁ ବର୍ଷକୁ ଥରେ ମୁଁ ନିଶ୍ଚୟ ଜଗା ପାଖକୁ ଯାଇ ମୁଁ ଦର୍ଶନ କରିକି ଆସେ। ତ ମୁଁ ସ ବହୁତ ବର୍ଷ ତଳେ ଯେମିତିକି ରଥଯାତ୍ରାରେ ଯାଇଥିଲି ଏବେ ପୁଣି ଥରେ ମତେ ସେଇ ସୌଭାଗ୍ୟ ମିଳୁଛି, ତ ଏବେ ମୁଁ ମାନେ ଯେମିତି ଜଗା ଦର୍ଶନ କରିବି, ଆ ପୂର୍ବରୁ ବି ମୁଁ ଯାଇଛି ରଥ ବି ଟାଣିଛି, ନଅ ଦିନ ବି ମାନେ ମୁଁ ରହିଛି ଯାହାତ କି ଆମର ଘର ତ ମତେ ସେମିତି କିଛି କିଛି ମାନେ ଏ ପ୍ରୋବ୍ଲେମ ମାନେ ସମ୍ମୁଖୀନ ହେବାକୁ ପଡନି ଏ ତ ସବୁ କିଛି ଭଲ ଭଲରେ ହେଇ
ଆଚ୍ଛା ଆଚ୍ଛା ମାନେ ଘର ମାନେ ଆପଣଙ୍କର। ମାନେ ଜଗନ୍ନାଥରେ କିଛି ସେବା ତ ଇଏ କରନ୍ତି ଆପଣଙ୍କ ଘରେ କେହି ନା ଏମିତି ଖାଲି?
ମା କରନ୍ତିନି।
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ ବହୁତ ଭଲ। ଆଉ ଆପଣ ମାନେ ଅ ଏବେ ଯୋଉଠି ରହୁଛନ୍ତି ସେଇ ପାଖାପାଖି କଣ ସବୁ ଭଲ ଖାଦ୍ୟ ଅଛି ଖାଇବା ପାଇଁ ଇଏ କରିବା ପାଇଁ ଏବେ କଣ ଅଛି ସବୁ?
ହ ଯେମିତି କିି ବ୍ର ଅ ଏଇଠି ବ୍ରହ୍ମପୁରରେ କହିବାକୁ ଏ ଚାହିଁବି। ପୁରି ଉପମା। ଚଣା ତରକାରୀ ସକାଳର ଜଳିଖିଆ ସନ୍ଧ୍ୟା ବେଳ ଜଳିଖିଆ ସବୁଠୁ ଏଇଠି ପ୍ରସିଦ୍ଧ।
ଆଚ୍ଛା ଆଚ୍ଛା ଆଚ୍ଛା। ବହୁତ ଭଲ ବହୁତ ଭଲ ଖାଦ୍ୟ ଖାଆନ୍ତୁ ସୁସ୍ଥ ହୁଅନ୍ତୁ ସେଠିକାର ଖାଦ୍ୟ ବୁଝିପାରୁଛ ଆ ଆଉ ମୁଁ ତମକୁ କହିବି ଯେ ସ କ ମାନେ କିଛି ବି ଉଁ ମାନେ ଦେଶୀ ଖାଦ୍ୟ ସକାଳେ। ଖାଆନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇକି। ଆଜି ଯେମିତି ଆମେ ରୋଗଗ୍ରସ୍ତ ହଉଛନ୍ତି। ଆଉ ଆପଣ ଇଏ କରନ୍ତୁ ଆଉ ଆଚ୍ଛା ହଉ ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା। ଏମିତି ରୁହନ୍ତୁ ସବୁବେଳେ ଖୁସିରେ ଆଉ। ହଉ ରହୁଛି ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।